ହ୍ୟାଲୋ ହଁ କଣ କରୁଛ?
ଆାଇଛା ନାଇଁ ବସିଥିଲିକି ଏବୋଇ କାମ ସରିଲା ତ।
ଆ୍ଞା। କଣ ଖାଇଛ?
ହଁ ଏଇ ସକାଳେ ତ ହେଇଥିଲା ଉପମା ହେଇଥିଲା। ଆଉ ଚଣା ତରକାରୀ ହେଇଥିଲା। କ୍ଲୀ ବେଟର ଟା ଥିଲା ଯେ ସେଥିରେ ଟିକେ ଚକୁଳି କ କରା ଯାଇଥିଲା। ସାମ୍ବର କରା ହେଇଥିଲା ଚଟଣି ଥିଲା ଖାଇଦେଲୁ ଏବେ ଖରାବେଳେ ଏବେ ଭାତ ରନ୍ଧା ହେଲା। ଆଉ ଆମ୍ବୁଲ ଖଟା
ଆଛି ଆମ୍ବ ଖଟାର ଜୋଡ଼ା
ହଁ ହଁ ଆମ୍ବୁଲ ଖଟା କରୁଛନ୍ତି ତମର କରା ହଉଛିକି ଆମ୍ବ ଖଟା?
ଆମ୍ବ ଖଟା କରନ୍ତି ମୁଁ ଖାଏନି ସେଗୁଡାକୁ। ମୁଁ ମତେ ଭାତ ସହ ଆଉ ଆମ୍ବୁଲ ହଁ। ମୋତେ ଏ ମାନେ ଭାତ ସହ ମିଠା ତ ମୁଁ କିଛି ଖାଇନି। ମୋତେ ଭାତ ସହ ମିଠା କିଛି ବି ଭଲ ଲାଗେନି। ମୁଁ ନା ମୁଁ ଜାଣିନି ଏପଟେ ତମେ କେମିତି
ଆମ ଆମର କଣରେ ଆମ୍ବୁଲ ଥିବ ନା ଆମ୍ବୁଲ ଟାକୁ ଟିକେ ଗରମ ପାଣି ବା ଥଣ୍ଡା ପାଣି ଦେଇକି ଗୋଟେ ଦି ଘଣ୍ଟା ବତୁରେଇକି ରଖିଦେଲେ ସେ ଟିକେ ସଫ୍ଟ ହେଇଯାଏ ହେଲା। ତାପରେ ହଁ ତାପରେ ନେଇଯିବ ତିନିଟା ହଁ ନରମ ହେଇଯାଏ ଟିକେ ତିନିଟା ଆମ୍ବୁଳ ଯଦି ନେଇଥିବା ତିନି ପିସ୍ ଆମ୍ବୁଳ ନେଇଥିଲେ ଗୋଟେ ଫାଳେ ର କମ ମାନେ ହାଫେ ଫାଳେରୁ ବି କମ ହବ ମାନେ ପାଏ ଫାଳେ ନବ ତମେ ଟିକେ ଇଏ। ଫ୍ରବି ଅଳ୍ପ ଟିକେ ନବ ବା ଅଳ୍ପ ଟିକେ ନେଇଯିବ ଗୋଟେ ଦସ ଷୋଳ ପନ୍ଦର ଗ୍ରାମ ନେଇଯିବ ଇଏ ନଡିଆ। ନୋଡି ନେଇ
ହାଲୋ।
ହାଲୋ।
ହଁ କୁଅ।
ହଁ ଗୋଟେ ପିଆଜ ନବ ସେଥିରେ ତମର ମାନେ ଆ ଗ୍ରେଭିପୁ ଲୋକଙ୍କୁ ଦେଖିକି ତମେ କରାହବ ଖଟା ଟା ହେଲା। ଯେତିକି ତମେ ଆମ୍ବୁଲ ନେବ ସେଇ ଅନୁସାରେ ତମେ ନେଇକି ଯିବ ନଡିଆ ପିଆଜ ଆଉ ଇଏ ତମର ରସୁଣ କଞ୍ଚା ସରିଷ ଆଉ ସୋରିଷ ମେଥି ଜିରା ସେଇଟାକୁ ଭାଜିକି ତାର ଗୁଣ୍ଡ ଟା ହେଲା। ସବୁ ହାଲୋ।
ହଁ କୁହନ୍ତୁ?
ହଁ ସେଟା ପକା ଯିବ। ତାପରେ ତମର ସେରାକୁ ସବୁ ଯାକ ଇଏ କରିଦବ ବାଟିଦବ ପେଷ୍ଟ କରିକି ରଖିବ ଏଇ ଯୋଉ ଆମ୍ବୁଲ ଖଟା ଯୋ କରିକି ରଖିଥିଲା ବତୁରେକି ରଖିଥିଲ ସେଥିରେ ସେଟା ପକେଇ ଦବ। ତାଣେ ଟିକେ ହଳଦୀ ଗୁଣ୍ଡ ଟିକେ ପକେଇଦବ ଦିଡା ତିନଟା କଞ୍ଚା ଲଙ୍କା କାଟିକି ଅଳ୍ପ ଟିକେ ଲୁଣ ଦେବ କାହିଁ ନା ଆମ୍ବୁରେ ଆଗରୁ ଲୁଣ ଥିବ ନା। ଦେଇ ଦେଇେଇକି ତାକୁ ସିଝେଇ ଦବ ହଁ ପୁରା କରିକି ରାନ୍ଧିଦବ ଏଇ ଆଉ କିଛି ନାହିଁ। ସେଇଟାକୁ ବଘାରେ ବଗାରି କିଛି କରିବନି ସେତିକି ଏକା।
ତ ସେ ହେଇଯାଏ ଆମ୍ବୁଲ ଭଲ ଲାଗେ ଆପଣଙ୍କୁ? ହାଲୋ।
ଖାମଟା ହାଲୋ
ହଁ ଭଲ ଲାଗେ କି ଆପଣଙ୍କୁ?
ହଁ ମତେ ଭଲ ଲାଗେ ସେଇଟା ଅଳ୍ପ ଟିକେ ତ ନେଲେ ତ ସେଟା ବେଶୀ ଖଟା ଖଟା ଲାଗେ ଆଉ। ହ
ଯେହେତୁ ସେ ଆମ୍ବୁଲଟା ଲୁଣ ଜୋଇ ଜୋଇ ରଖାଇଥିବ ନା ତାକୁ।
ଆଁ।
ସିଏ ଆମ୍ବୁଲଟା ନା ତାକୁ ଲୁଣ ଯୋଇ ରଖିଥାନ୍ତି ଲୋକମାନେ।
ହଁ ହଁ ସେଇ ଆମ୍ବଳ ଖଟାଟା ମୁଁ ଖାଲିରେ ଆମ୍ବୁଲ କେବେ ଖାଇନି ଏଇ ଆମ୍ୱୁଲ ଖଟାଟା ଟିକେ ଖାଏ।
ମୁଁ ଆମ୍ବୁଲ ଲୁଣ ପାଣିରେ ଯେଉଁ ଟାଇମିରେ ଜୋଇନଥିବେ ମୁଁ ସେଇ ଟାଇମିରେ ଖାଇଦିଏ।
ଆଉ ହଉ ହଉ।
କିନ୍ତୁ ଆମ୍ବୁଲସରେ କ ଣ ହେଲେ ମୁଁ ଖାଇନି।
ହୁଁ ଆଉ ଏଇଟା ଯୋଉ ଅଛି ତମର ଦହି ମର୍ଚ କେମିତି କରୁଛ ଜାଣିଛ କି ଦହି ମର୍ଚ
ଦହିଇ ମାରୁଜନା
ଆରଛି ଥଣ୍ଡା ଥଣ୍ଡା ଥଣ୍ଡା ଦିନରେ ଯୋଉ ଦହି ମର୍ଚ ଆସନି କି ଦହି ମର୍ଚ ସେଟାକୁ ଦହି ରେ ପକେଇି ଯୋଉ ଶୁଖେଇ ଦିଅନ୍ତି। ହ୍ୟାଲୋ।
ହଁ କୁହନ୍ତୁ।
ହଁ ଜଣ ନା।
ନା ଦହି ମରିଚ ଦାନି ଦହି ବାଇଗଣ ଜାଣିଛଛନ୍ତି ଦହି ମରିଚ ଦାନି ଦହି ବାଇଗଣ ଦହି ଭେଣ୍ଡି
ରନ୍ଧା ଯାଏନି ମା ରନ୍ଧା ଯାଏନି ଯମତି ବଢ଼ି ସବୁ ଶଖାାଯାଏ ସେମିତି ମର୍ଚ ଶୁଖାଯଏନି କି ଦହିଁ ମର୍ଚ୍ଚ ଟା।
ହୁଁ ନାଇଁ ଜାଣେିନି।
ନାଇଁ ଦହି ମର୍ଚ ବଜାରରେ ମିଳେ ସେ ଦହି ମର୍ଚ୍ଚ ଟାକୁ ଆଣିକି ତାକୁ ସଫା କରିଦବା ତାକୁ ଚିରା କରିବ ବେଶୀ ଚିରା କରିବନି ଅଳ୍ପ ଟିକେ ଚିରା କରିବ। ଆଉ ଗୋଟେ କେଜି ମଛରେ ତମର ପକେଇଦବ ଗୋଟେ ଆମ୍- ହକେଟକେଟ ବି ଟିକେ କମ ତଁ ପକେଇଦବା ଆଉ ଲୁଣ ପକେଇଦବା। ମର୍ଚରେ ଗୋଳେଇଦବ ଗୋଳେଇି ରାତିରେ ରଖିଦବା ତାପରେ ସକାଳେ ସେଇ ଦହିଁରୁ କାଢିକି ତ ଶୁଖେଇବ ଆଉ। ସେମିତି ଆ ଏକ ଆଉଥରେ ଦିନ ଧା ଶୁଖିଲା ପରେ ସେଇ ଦହିଁଟ ଅଉଥରେ ପକେଇଦବ। ଆଉ ତର ମେସି ଗୋଳଳିି ରଖଦବ ଦିତୀୟ ଦିନ ସ ସୁଖଦ ଏି ତିି ଚାର ଦିନ ସୁଖଦଲା ପ ପରେରା ଚଲ ପୁରା ଫ୍ରେଶ ହେଇକି ଦହିଁ ମର୍ଚ୍ଚ ଟା ହେଇଯାଏ ତେ ଖାଲି ତେଲରେ ଭଜାାଯାଏ। ଡାଲି ଫାଲି କରିଥିବ ସେ ନଁ ମଛ ଥିବ ଭାତ ଥିବ ଖାଇବ।
ଆଜ୍ଞା। ହଁ ଆମର ଦହି ଭେଣ୍ଡି ହୁଏ ଦହି ବାକି ଦହେ ବାଇଗଣ ହୁଏ ଏଗୁଡ଼ା ମୁଁ ଜାଣିଛି କିନ୍ତୁ ସେଇଟା ଜାଣିନି।
ଆଉ ତମେ ଇଏ କେମିତି ଜାଣିଛ ବଡି କଖାରୁ ବଡି କେମିତି କରାଯାଏ?
କଖରୁ ବୁଢ଼ୀ ନା କଖରୁ ବୁଢ଼ୀ ମୁଁ ମୁଁ ବଢ଼ି ଜିନିଷ ଖାଏନି କିଛି। କଖାରୁ ବଢ଼ିନାହିଁ ବିରି ବଢ଼ିନାହିଁ ନା।
ବହୁତ ପସନ୍ଦ ବରି ମାନେ ମୁଁ ବହୁତ ଲାଇକ୍ କ ଛୋଟ କଖାରୁ ଥିବ ମାନେ ତମର ଦେଢ କେଜି ବିରି ଲାଗିବ।
ହଁ।
ବଡ କଖାରୁ ଥିଲେ ତିନି କେଜି ବିରି ଲାଗିବ ବିରି ଟାକୁ ବାଟିବ। କଖାରକୁ ଖୁରିକି ସେଥିରେ ମିଶିକି ଟିକେ ବାଟିଦବ ଘରେ ତ ଥାଉଛି ନା ଗ୍ରାଇଣ୍ଡର ଟା। ବାଟିକି ଶୁଖଲା କରିକି ରଖିବ ସେଇଥିରେ ତମର ଟିକେ ଇଏ କଣ ଯେ ପାନମହୁରି ଟାକୁ ଭାଜିକି ଗୁଣ୍ଡ କରିକି ଦବ। ଆଉ ସୋରିଷ, ଜିରା ଆଉ ହ ଇଏ ମେଥି ଦାନା। ସେଇଟାକୁ ବି ଭାଜିକି ଟିକେ ଅଳ୍ପ ଟିକେ ଗୁଣ୍ଡ ଦେଇଦବା। ଆଉ ହିଙ୍ଗୁ ଟିକେ ଦବ ସବୁ ଯାକୁ ଭଲ ରୂପେ ମିଶେଇ ଦବ ମିଶେଇ ଦେଇକି ସେଇଟା ବଢି ଇଛା ଇଏ କରିଦବ। ବଡି ଭାଙ୍ଗିବ ଆଉ ଇରେ। ହଁ ବଡି ପକେଇବ ଫ୍ରେମ ଥିଲେ ଫ୍ରେମ ରହବ ନହେଲେ ହାତରେ ତ ପକାଯାଏ ନା ମାମ ତା ବେଶୀ ତ ଥଣ୍ଡା ଦିନରେ ବଡି ପକାଏ ସେଟାଖ ଇଏ ଖଟା ଟା ରଖିଦେବି ତାପରେ ଶାଢ଼ୀ ବା ଚାଦର ବା ବିଛେଇ ଦେବି ତାପରେ ବଢି ଭାଇ
ଆଁ।
ଏବେ ତ ଯୋଉ ପ୍ରକାର ଖରା ହଉଛି ଗୋଟେ ଦିନରେ ହିଁ ହେଇଯିବ ବଢି।
ହେଇଯିବ ଯ ମଣିଷ ପକେଇଲା ବେକୁ ମରିଯିବ ସେ ପକେଇବାୟାକୁଥିବ ବ ଛଟା ବଳକୁ ପକେଇକି ଛାଡି ଦେଇଥିବ। ସାତଟା ହେଲା ମେ ସାତକୁ ଯାଇ ହଉନି ଖରାକୁ।
ଏମିତି କରୁନାହାନ୍ତି ନହେଲେ ସକାଳୁ ମାନେ ବିରି ବିରି ସବୁ ଏଗୁଡା ବାଟିକି ରଖିଦିଅନ୍ତୁ ସକାଳୁ ପକାଇଦେବେ ତା ସେ ଦିନସାରା ଇଏ କରିବା।
ହଁ ଦି ଦିନରେ ପୁରା ବଡି ଶୁଖିଯିବ।
ମୋର ମାନେ ସେ ପୁରା ଇଏ ହେଇଯିବ ଆଉ କଡକଡିଆ ହେଇଯିବ ସେ ପୁରା।
ହିଁ ବେଶୀ ବେଶୀ ତମେ ମାନେ ବଢି ଶୁଖି ଯାଇଥିବ ଥ୍ରି ଫୋର୍ଥ ଅଂଶ ଶୁଖି ଯାଇଥିବ ତାକୁ ଛଡେଇଦବ। ପୁରା ଶୁଖିଲା ପରେ ଯଦି ଛଡେଇଲେ ଗୁଣ୍ଡ ହେଇଯିବ ନା।
ଗୁଣ୍ଡ ହେଇଯିବ ହଁ ଯେହେତୁ ସେ ଲାଗିଯିବ ସେ ଇଏରେ।
ଲାଗିଯିବ ନା ହଁ ଗୁଣ୍ଡ ହେଇଯିବ, ତମେ କନାରେ ପ ପକେଇବ ଥ୍ରୀ ଫୋ ଶୁଖିଥିବ, ତାକୁ ଧୀରେ ଧୀରେ କରିକି ବସିକି ଛଡେଇଦବ।
ହୁଁ ସ ମାନେ ମାନେ ଗୋଟେ ଦିନ ଶୁଖେଇଲା ପରେ ସେଇଦିନ ସନ୍ଧ୍ୟାବେଳକୁ ଟିକେ ଇଏ କରିଦେଲ
କାଢିଦଲେ ଭଲ, କାଢିଦଲେ ଭଲ ହଁ, କାଢିଦେଇକି ଓଲଟିଆ ଓଲଟେଇକି ଆଉଥରେ ଶୁଖେଇଦବ ଗୋଟେ ତାଟିଆରେ ବା ପ୍ଲେଟ ରେ, ଥାଳିରେ, ଆଉ ଫାନ ରେ ଯେତିକି ଶୁଖିଲା ଶୁଖିଲା ତାପରେ ଖରା ରହିକି ଶୁଖେଇ ଦବ। ଆଉ ସିମତି ଏକା ଛାଡି ଦେଇଥିବା ବଳେ ମତେ ବଡିରେ ବାସ୍ନା ହେଇଯିବ ବିରିରେ
ହୁଁ ଉଁ
ସେ ବାସ୍ନା ଟା ଶୁଖିଲା ଆଉଥରେ ଖରାରେ ଶୁଖିଲା ପରେ ଯାଇକି ଟିକେ କମ ହେଲା।
ମୁଁ ପାମ୍ପଡ ବନାଏ ଆଉ ଚୁଡ଼ା ପାମ୍ପଡ ଖାଇଛନ୍ତି?
ଚୁଡ଼ା କଣ କହିଲ ଚୁଡ଼ା?
ପାମ୍ପଡ଼।
ନା ଚୁଡ଼ା ପାମ୍ପଡା ଏଗୁଡା କିଛି କରେନି। ବେସି ପାମ୍ପଡ କରା ହୁଏନି, ତ ଆଖାଲି ତ ବଜାରୁ ଅଣା ହେଇଯାଉଛି ପ୍ୟାକେଟ ପ୍ୟାକେଟ ଖାଇଦଉ। ଆସିିପାମ୍ପଡ
ହଁ ସେଇଟା ତ ଆମର ଫେମସ୍ ନା, ବାମ୍ପଡ଼ ଆଚାର ପାଇଁଲି।
ହୁଁ ହ। ହଁ ହଁ ସେପାଲ।
ଚୁଡା କେବେ କିଛି ନାହିଁ ମାନେ, ଚୁଡାକୁ ବତରେଇକି ପୁରା। ହାତରେ ହିଁ ଚକୁଟି ଦେଲେ ହେଇଯିବ ଆଉ ବାକି ସେଥିରୁ ଲୁଣ ଟିକେ ପକାଇବେ ଆଉ ଆମର ଯାହା ଆମର ରାଶି ଯେଉଁ ଅଛି, ରାଶି ଟିକେ ପକେଇ ଦେବେ ଦେନ୍ ତାକୁ ଶୁଖେଇଦେଲେ ହେଇଯିବ ସେ ଆଉ। ତାକୁ ଛାଣିବା କି ଖାଇବା ଆଉ, ସେମ ଭଲ ଲାଗେ ମୁଁ ବନେଇଛିି କେତେଥର ଆଉ କଣ ମୋ ମନେଇ ଆସେ ତମକୁ
ପରିବାରେ ତ ବହୁତ ପ୍ରକାର ପରିବା, ଯାହା ଥିବ ପରିବା ତ ସବୁ ସେ ଆଉ ଫୁଲକୋବି ତରକାରୀ ଆସେ, ଫୁଲକୋବି କୋରମା ଆସେ। ପନିର ଯେମିତି କରାଯାଏ, ଫୁଲକୋବି ଫର୍ମା ସେମିତି ହିଁ କରାଯାଏ, ଖାଲି ସେ
ହଁ ମାନେ ସେଇ ଚି ଚିଲି ବି ସେମ ଚିଲି ବି ସେଥିରେ ସେମ୍
ହଁ ସବୁ ଜାକ ସେମ୍। ଅଣ୍ଡା ଖୋରମାଁ, ହଁ କଟଲେଟ କରିଛି ଇଏ ହଁ କଟଲେଟ୍ କରିଛି ଯେ- କଟଲେଟ କୁ ଆମର ପତ୍ରକୋବି ଆଣିକି ସେଟାକୁ ଆମେ କୁରି ଦେଇକି ରଖିଦବା ହଁ ଆଉ ତମର ଗାଜର ଥିବ ଗାଜର କୁିରିକି ରଖିବା ଆଉ ସେ କଣ ମଚ ମଚ ମର୍ଚ ଟିକେ ପକେଇଦବା
ନାଇଁ ଫାଷ୍ଟ ସେଇ ପତ୍ର କୋବିଟାକୁ ଚିପୁ ପୁଡ଼ିକି ତା ଦୋରଡ଼ା କାଢ଼ି ଦେଲା ପରେ, ଏତେ ପାଣି ବାହାରିିବନି ନା ଆଉ
ନାଇଁ ଶୁଣୁ ନା, ସେଇଟା ସେଇଟା ଖାଲି ପତ୍ରକ ବି ନାଇଁ ଖାଲି ପତ୍ରକୋବି କଲେ ସେମିତି, ତାରେ ଗାଜର ଦବ, ବିଟ ଦବ ଆଉ ତମେ ସେଥିରେ ଟିକେ କଞ୍ଚା ଲଙ୍କା କାଟିଦବ ସବୁ ଯାକ ଗୋଟେ ତାଟିଆରେକୋରିକି ପକେଇକି ତାରେ ଟିକେ ଲୁଣ ଦେଇକି, ଟିକେ ଜଂସ ଛାଡିଦବ କିଛି ସମୟ, ସେ ପାଣି ଛାଡିବ ପାଣି ଛାଡିଲା ପରେ, ଗୋଟେ କନାରେ ସେଟା ଧରିକି ଚିପୁଡି ଦବ, ଚିପୁଡ଼ି ଦେଲେ ପାଣି ପୁରା ଭାରି ପଡିବ ସେଇ ଯୋଉ ଶୁଖୁଲା ଶୁଖୁଲା ବାହାରିବ ସେଇଥିରେ ତମେ କନ୍ ଫ୍ଲୋର ଦେଇଦବ। ଟିକେ ଚାଇନା ସଲ୍ଟ ଦବ ନୁଣ ଟିକେ ଦବ କାଇଁକି ତା ଆଗୁରୁ ଦିଆ ହେଇ ଚି ଆଉ ଗୋଲମର୍ଚ ଗୁଣ୍ଡ ଟିକେ ଦେଇଦବ ମାଜି ପୁରା ଘୋଳିଦବ ଟିକେ ରଙ୍ଗ ଦେବାକୁ ଯଦି ଦବ ନ ନଚେତ ନ ରଙ୍ଗ ଦେଲେ ବି ନଦିଅ। ସେଇଟା ଆଉ ଟିକେ ମାଇ ଗୋଳେଇ ଦବ ଗୋଳେଇ ଦେଇକି ତାକୁ ଗୋଳା ଗୋଳା କରିକି ତମକୁ ଯୋ ସେପ୍ ଦରକାର ଲମ୍ବା ବା ଗୋଲ ସେ ଅନୁସାରେ ତ ତାକୁ ସେ ଇଏ ଭାଜିବ ତେଲ କଡେଇରେ ଛାଣିବ ସେତିକି।
ଆଉ ସେମିତି ଛାଣିଦେଲା ପରେ ତ ସେଇ କକଲେଟ୍ ବୁ ମାନେ ଚିଲି କରିକି ଛାଣୁଚନ୍ତି ଏବେ। କଟଲେଟକୁ ବି ଚିଲ୍ଲି କରୁଚନ୍ତି ଆଉ ଆମର ଦହି କଡ଼ି ବି ଯୋଉ ଅମ୍ପ କୋଡ଼ି କରିକି ଦହି କଡ଼ି କରୁଚନ୍ତି।
ଆଚ୍ଛା।
ଆଜିକାଲି ମାନେ ଏମିତି କିଛି ନାହିଁ ଯେ ଯୋଉ ଜିନିଷ ତରକାରୀ ହୁଏନି ସବୁ ଜିନିଷ ତରକାରୀ କରୁଚନ୍ତି। ଏବେ ଅଟା ଅଟାରେ ପାସ୍ତା କରି ତରକାରୀ କରୁନାହାନ୍ତି।
ଗହମ ଅଟାରେ? ହଁ କରୁଚନ୍ତି ନା ଅଟା ରହିଗଲେ। ଏଥିରେ ପାସ୍ତା ଭଳିଆ ଛୋଟ ଛୋଟ କାଟିକି ତାର ବି ସ ତରକାରୀ ହେଇଯାଇଚି ତାର ବି ସକାଳେ
କିଣି ତରକାରୀ କରିଦଉଚନ୍ତି ଆଉ।
ଆମେ ପାଜି କାଲି କିଛି ବେଷ୍ଟ ଆଉ କରିହବ ନାହିଁ। ହଁ ଟାଇମ୍ ଇଜ୍ ଓଭୋର୍ ଆଉଥରେ ମୁଁ କଲ୍ କରୁଛି ହେଁ। ଟିକେ ରହିଥାଅ।